ହାଲୋ।
ହାଲୋ।
ହଁ କଣ କରୁଛନ୍ତି?
ଏଇ ଛୁଆ ଲୁଙ୍ଗାପଟା ସବୁ ସଫା ହବ। ସଫା କରିବି ଏବେ।
ଓହୋ ଆଉ। ଆପଣଙ୍କ ଆଡେ ଫେମସ କଣ କୁହନ୍ତୁ? ମାନେ କୋଉ ପର୍ବ
ପର୍ବ ହଁ ପର୍ବ ଏଇ ଦୁର୍ଗା ପୂଜା ହୁଏ। ଦୁର୍ଗା ପୂଜା ରଥଯାତ୍ରା ଆଉ ହୋଲି ମାନେ ଯାହା ଯେତିକି ପର୍ବ ସବୁ ଆମର ଭଲ ହୁଏ।
ଓହୋ ବାଲେଶ୍ଵର ନୁହଁ କି?
ବାଲେଶ୍ୱର ବାଲେଶ୍ୱର ମୁଁ ଜାଗା ବି ବୁଲିବା ପାଇଁ ଅଛି। ପହଞ୍ଚିଲି ଓହୋ ହିମାମି ଜଗନ୍ନାଥ ମନ୍ଦିର ଚାନ୍ଦିପୁର କ୍ଷେପଣାସ୍ତ୍ର।
ହଁ ଏନେ ଭଲ ଭଲ ଅଛି ସେପଟେ। ମୁଁ ଯାଇନି ଥରଟେ ପାଇଁ ବି ଯାଇନି। ଆମର ଥରେ ପିକ୍ନିକ୍ ପାଇଁ ଏଇ କହିଥିଲେ ଯିବା ପାଇଁ କିନ୍ତୁ ମାନେ ଗଲେନି ଆଉ।
ଓହୋ।
ଆଉ
ରୋଷେଇ ବାସ କରୁନାହାଁନ୍ତି?
ହଁ ରୋଷେଇ ବାସ କି ଯାଆ କରୁଥିଲେ ଭଜା ଭାରୁୁଛନ୍ତି। ହଁ ସାଇଲାଣି ଆଉ।
ଆଉ ଆପଣ ଝିଅକୁ କଣ ଖାଇବାକୁ ଦେଇଛନ୍ତି। ସେ ଯାଇଥିବ ତ ସ୍କୁଲ ନା ଆଜି ତ ରବିବାରେ।
ସେ ମୋ ସାଙ୍ଗରେ ଯୋଉ ପୋଲିଓ ପାଇଁ ଯାଇଥିଲା। ସେଠି ଜଳଖିଆ କରିଦେଇଥିଲା ଦୋକାନରୁ।
ହୁଁ।
ଆଉ ଏଇ ପୁଅକୁ କୁ ଏନାଇ ତା ବାବା ନେଇଯାଇଛନ୍ତି ଟିକେ ବୁଲେଇ ତେ। ମୁଁ କହିଲି ତମେ ନେଇଯାଅ ମୁଁ ଟିକେ କାମ ସାରିଦିଏ।
ହୁଁ। ହଁ ବା ଛୁଆର ତ ବୋଇ କାମ ଆଉ।
ହୁଁ।
ସେ ଖାଉଥିବ ତାଙ୍କୁ ପଛେ ପଛେ ଗୁଡ଼ଉଥିବ ସେ ଘଣ୍ଟେଇ ଖାଇବ।
ହୁଁ।
ଆପଣଙ୍କର ଦଶ ମିନିଟ ତାଙ୍କର ଘଣ୍ଟେ। କୁଆଡୁ କେତେ ଆପଣ ଆଜେଷ୍ଟ କରିବ ଆପଣ ଶୋଇଲା ବେଳକୁ ସିଏ ଉଠିବ।
ସବୁଆଡେ ସବୁ କାମ ଆଉ ଆଉ।
ଆଉ କଣ କୁହ?
ଆପଣଙ୍କ ଆଡେ ଏଥର ବାହୁଡ଼ା ରଥଯାତ୍ରା ତ ଭଲ!
ହଁ ବାହୁଡା଼ ଯାତ୍ରା ଭଲ ହୁଏ ଆଉ ତମ ରୋଷେଇବାସ କଣ ହବ?
ଆଜି ଆମର କଣ ଆମ ଆଜି ମାମା କହିଥିଲେ ଖାଲି ଭାତ ଡାଲି। ଭର୍ତ୍ତା ଶାଗ ଭଜା ଏଇନା ବୋଧେ ଭାଜିବ ଶାଗ ଖରଡ଼ା। ଆଉ ଆଉ କଣ କରିଥିବ ତାକୁ ମୁଁ କହିଥିଲି ଦଳା ଦଳି କରିଦେ ଖାଇଦବା ବୋଲି ଭଲ ଲାଗୁନି ନା ଆଜି। ଦେଖିଆ ସେକଣ କରିଥିବ ଆଉ?
ହଁ ମାନେ ଆଜି ଆଉ ନନ୍ ଭେଜ ଖାଇବେନି?
ନାଇଁ ନାଇଁଆମର ନନ ଭେଜ ନୁହଁ କେହି ଖାଆନ୍ତିନି ଆମରସବୁ ଭେଯେତଟେ ରିଆନ ପୁରା ଭେଜିଟେରିଆନ। ଏ ଯୋଉ ଜାଣିଥିବ ପୁରୁଷୋତ୍ତମ ଦୀକ୍ଷା ରାଧା ସ୍ୱାମୀ ! ବନ୍ଦେପୁଋଷାତ୍ତୋମ ଜେମିତିବି ଅନୁକୁଳ ଚନ୍ଦ୍ର।
ହଁ ନା ଧରନ୍ତିନି ଆମର ବି ସେଇ ହ ମୁଁ ତ ସେଇ। ପିଆଜ ରସୁଣ ଖାଏନି।
ଆମିଷ ଖାଉନ ମୁଁ ଭାବିଲି ଆପଣ ଜାଣିନଥିବ ବୋଲି କହିଦେଲି। ଆମ ସେଇଟା ତ ଶିଖିନୁ। ନା ସେଇଟା ଯେ ସେଇଟା ତ କରୁଚୁସେଇଟା ଆମର ସେଇ ଦୀକ୍ଷା ତ।
ଆପଣ ବି ନେଇଜ।
ହାଁ।
ଆମେ ବିି ସ୍ୱାସ୍ଥ୍ୟ ନେଇଚ ତମେ ବି ସ୍ୱାସ୍ଥ୍ୟ ନେଇଚ। ହଁ ଆଚ୍ଛା ଆଚ୍ଛା ସେମ ଟୁ ୟୁ।
ହୁଁଥ୍ୟାଙ୍କୟୁ ଆଉ।
ଆଉ।
ଆପଣଙ୍କ ଘରେ କଣ ମାନେ ଫସଲ ଫସଲ ଲଗାନ୍ତି ନା ମାନେ?
ଫସଲ ପାଇଁ ବହୁତ ଲଗେଇବା ପାଇଁ ଇଚ୍ଛା କିନ୍ତୁ ଜାଗା ବାଡି ନାହିଁ ସେରା ଜଣଙ୍କ ବାଡିର। ଜେଜେବାପାଙ୍କ ବାଡର ସେଇ ଭେଣ୍ଡି କାକୁଡି ଜହ୍ନି। ବାଇଗଣ ଏମିତି ସବୁ ଲଗା ହେଇଛି।
ଆପଣଙ୍କ ମାର୍କେଟ ଉପରେ ଘର ନା?
ହଁ ମାର୍କେଟ ପାଖାପାଖି ମାର୍କେଟ ପାଖା ପାଖି।
ହଁ ସେଇ ତ ସେଇଆଡେ ବେଶୀ ମାନେ ଗାଁ ଗହଳି ହଁ ହଁ ବୁଝ ଇଆଡେ ଟିକେ ସବୁ ତକ ଇଏ ଏରିଆ ନା ମାର୍କେଟ ଏରିଆ। ଆମର ଗାଁ ଏରିଆ ହେଲା ମାର୍କେଟ ଏରିଆ ଜାଗା ସଟେଜ ପୁରା।
ଆମର ମାର୍କେଟ ପାଖାପାଖି ଘର ଦି ତିନି ମିନିଟରେ ଯାଇ ମାର୍କେଟ ପହଞ୍ଚିବ। ଚାଲି ଚାଲିକା ହ୍ୟାଙ୍ଗ।
ଆଉ।
ଆଉ ରୋଷେଇ ମାମା କରିସାରିଲେଣି।
ମାମା ହଁ ସେ କରୁଛନ୍ତି ଖାଲି ଶାଗ ଟା ଖଡିବେ ବୋଧେ।
ଓହୋ।
ଆଉ। ଆପଣଙ୍କ ଆଡେ କଣ କେମିତି କଣ ଆଉ କଣ ହୁଏ କୁହ ମୁଁ ତ ଜମା ବି ଯାଇନି ପଞ୍ଚଲିଙ୍ଗେଶ୍ଵର ଆଡେ ଦେଖି।
ହଉ ଦେଖି କେବେ ଆସ!
ହୁଁ ଯିବାଆଉ। ଆମ ଘରେ ଏମିତି ମାନେ ଛାଡନ୍ତିନି ଯାହା ବାହାଘର ପରେ ଯିବି ଆଉ।
ହଁ।
ପିକ୍ନିକ୍ ଫିକନିକ୍ ହଁ ଯାଇହବ ଏମିତି ଏକୁଟିଆ ତ ଛାଡ଼ିବେନି କୁଆଡେ। ଏବେ ଟିକେ ଯିବା ଆସିବା କଲି ନା ଆଗରୁ ତ କିଛି ବି ଯାଉନଥିଲି। ଛୁଆ ସେତବୁ ଚୋର ଛାଡ଼ିବେନି ଆଉ।
ଓହୋ।
ଆଉ ଆଉ କୁହନ୍ତୁ। ଗଛ ପଛ ଫୁଲ ଗଛ ନା କିଛି ଲଗେଇନାହାନ୍ତି?
ହୁଁ ଫୁଲ ଗଛ ଲଗା ହେଇଛି ଟଗର ଗଛ ମନ୍ଦାର ଗଛ ଅ ନାଲି ମନ୍ଦାର ଜବା ମନ୍ଦାର ଏମିତି ସବୁ ଲାଗିଛି ଆଉ ବେଶୀ କଷ୍ଟଲି ଗଛ ଲାଗେନା।
ଯାହା ହଉ ସେପଟେ ଲଗେଇଛନ୍ତି ଆପଣ ସେତିକି କାହିଁନା ଏପଟେ ମାନେ ଏତେ ଜାଗା ନଥିବାକୁ। ଲୋକ ଛାତ ଉପରେ ଭାତ ବି ଲଗାନ୍ତି।
ହଁ।
ଆଉ। ଆପଙ୍କ ବାପ ଘରେ ନା ସେଠି ବି କିଛି ଲଗା ହୁଏନି।
ହଁ ହଁ ସେଠି ବି ଅଛି ସେଠି ବି ଟିକେ ଜାଗା ଅଛି ସେଠି ଫୁଲ ଗଛ ବି ଲାଗିଚି।
ବାପ ଘରେ ବେଶୀ ଜାଗା ନା ଶାଶୁ ଘରେ ଲଗେଇବା ପାଇଁ ଗଛ ଫଛ।
ବାପା ଘରେ ଟିକେ ଅଛି ଆଉ।
ହଁ। ଆଉ
ଆଉ କେବେ ଆମ ଆଡେ ଆସ।
ହଁ ଯାଇନି ଯିବି ଆଉ ଏକାଥରେ କି ଯିବି ବାହାଘର ପରେ ମୁଁ ସ୍ୱାମୀ ସହ ବୁଲି ଯିବି।
ଏତ ତ ମତେ କାଇ ଲାଗୁନି ଆମ ଘରେ କିଏ ଛାଡିବ ଓ ପୁରୀ ମନ୍ଦିର ବି କେବେ ଯାଇନି।
ଆଉ ପୁରୀ ମନ୍ଦିର ଥରେ ଯାଇନା।
ନା ମୁଁ କୁଆଡେ ଯାଇନି ବୁଲି। କୁଆଡେ ଯାଇନି କିଛି ବି ଦେଖିନି ଆମ ପାଖରେ ଯାଜପୁର ହେଇକି ଯାଜପୁର ବିରଜା ମନ୍ଦିର ବି ମୁଁ ଯାଇନି। ଢେଙ୍କାନା ସବୁ ଜାଗା ଦେଖିଚି। ଢେଙ୍କାନା ଆମ ଘର ନା ଢେଙ୍କାନା ସବୁ ଜାଗା ଦେଖିଛି କିନ୍ତୁ ଏଇତ ତ ଦେଖିନି। କଣ କରିବା ଢେଙ୍କାନଳ ସବୁ ଜାଗା ଦି ତିନିଥର ଯାଇ ଚାର ଥର କୁ ଆକୁ ବହିଥର ଦେଖିଛି କିନ୍ତୁ ଆଉ କୁଆଡେ ଯାଇନି ଆମ ଆମ ଜିଲ୍ଲା ଛଡା ଆଉ କୁଆଡେ ମୁଁ ବୁଲିିଲି।
ଯାଜପୁର ବିରଜା ମନ୍ଦିର ମୁଁ ଯାଇଚି।
ଯାଅଉ ଆପଣ ତ ୟାର ରଇକି କେପଳ ଆସିକି ଦେଖିଛନ୍ତି ଆମେ ତ କିଛି ନାଇ। ମୁଁ ଯାଇଚି ଯୋଉ ହଁ ଘଟଗା ଯାଇଚି।
ଘଟଗାଁ ମୁଁ ଯାଇନି।
ଯାଇ ନାହାନ୍ତି ଯାନ୍ତୁ ଭଲ ଜାଗା। ଭଲ ଶାନ୍ତି ଲାଗିବ ପୁରା କିନ୍ତୁ ଏବେ ତ ସେସବୁ ପୁରା ବ୍ୟବସାୟ କରିସାରିଲେ ଆପଣ ଧରି ନିଅ ପଠେଇବେ ହଁ ମାଙ୍କ ନାଁରେ ନଡିଆ ସେଇଟା ସେମାନେ ତାଙ୍କରେ ବିକି ଭାଙ୍ଗିକି ପଇସା ରୋଜଗାର।
ହଁ ହଁ ହଁ। ଏ ତ ସବୁ ହେଇଗଲାଣି ସବୁ ମାନେ ବ୍ୟବସାୟ ଆଉ ଠାକୁରଙ୍କୁ ନେଇକି ବି ବ୍ୟବସାୟ କଲେଣି।
ଆଉ ସେ ଝୁଆର ହଉଛନ୍ତି ଠାକୁରଙ୍କ ନାଁରେ ମା ଲୋ ତୁ ରକଖିଲେ ରଖ ତୁ ମାଇଲେ ମାରିବୁ ଆଉ କଣ ଜୁଆର ହଉଛନ୍ତି ସେ ଆଉ ସେମାନେ ପୁଣି ଚଳିଇବେ ନା ନାଇଁ ଚଳେଇବେ ଆଉ। ଆଇ ଏଇ ପେଟ ପାଇଁ ସବୁ ନାଟ।
ହଁ।
ଠାକୁର ଦେଇଛନ୍ତି ଭଗବାନ ତମେ ତ ଦେଇଛ ଆମର ଖାଇବାକୁ ନାଇଁ ତମ ତମରି ନାଁରେ ଖାଉଛୁ ଆଉ କଣ। ଏଇ ଯୋଉ ବାବା ଋଷି ଫୁସି ଏ ସବୁ ଭଣ୍ଡ ଫଣ୍ଡ ନା ନାଇଁ।
ହୁଁ।
ଏତେ। ଆଉ।
ଆଉ କଣ କୁହନ୍ତୁ।
ଆପଣଙ୍କ ଆଡେ ଗୁରୁବାର ଓଷା ଟା ଦିନ ମାନେ ରାତି ବାରଟାରୁ ହୁଏ ନା ସକାଳ ଚାରିଟାରୁ ହୁଏ।
ଅତକ
ଚାର ଟାରୁ। ନାଇଁ ଏ ଯୋଉ ଯାଜପୁରରେ ରାତି ବାରଟା ରୁ ଉଠିକି ବି ଶୋଇବେନି ସେଦିନ ରାତି ବାରଟାରୁ ଉଠିକି ଭୋଗ ମାନେ ପିଠା ପିଠା ଖଣିକି ତାଙ୍କର ଚାରିଟା ସ ସନ୍ଧ୍ୟା ସୁଦ୍ଧା ସାରି ଦେବେ ମାନେ ସକାଳ ସୁଦ୍ଧା ସାରିଦେଇକି ତାପରେ ରୋଷେଇବାସ କରିକି ଖାଇବେ ତାଙ୍କର ପୁରା ଅଲଗା
ସକାଳେ ଭୋର ଭୋର ଟା କରିବା କଥା ଭୋର ଭୋର ଉଠିକି ସବୁ କାମ କରିକି
କିନ୍ତୁ ସେଇଟା ଭଲାନ ମାନେ ଠିକ ନୁହଁ
ନା ଠିକ ନୁହେଁ ବହିରେ ପୁରା ଲେଖା ଅଛି ଭୋର୍ ଭୋରୁ ବୋଲି
ହଁ ଏମାନେ ଜାଣିନାହାନ୍ତି ଯୋଉଠି ଯୋଉ ଆଚୁଆଲି ଯୋଉ ଦେଶରେ ସବୁ ଅଲଗା ଅଲଗା ଯୋଉ ଦେଶ ଯୋଉ ଫଳ ମୁ ତାଙ୍କର ସେତି ଅଛି ଆମର ଅଲଗା ଅଛି ସମସ୍ତ ସବୁଆଡ ସବୁ ଅଲଗା ଆଉ
ହଁ ଯେ ଦେଶ ଯାଏ ସେ ଫଳ ଖାଏ
ଆଉ ଆପଣଙ୍କର ମାନେ ଯୋଉ ଲକ୍ ମାନେ କଣ କେବେଠୁ ମାନେ ପ୍ଲସ ଟୁ ନା ପ୍ଲସ ଥ୍ରୀ ନା ଛୁଆବେେଳୁ
ଛୁଆବେଳୁ
ଆଉ ଭଲ
ପ୍ଲସ୍ ଟୁ ପ୍ଲସ୍ ଟୁ
ହଁ ପ୍ଲସ ଟୁ ହଁ ତ ସେଇ ଟାଇମରେ ତ ସମସ୍ତେ ପ୍ଲ ଟୁ ପ୍ଲସ ଥ୍ରୀ ଏଇଟାଇମ ତ ସମସ୍ତେ କରନ୍ତି ଯାହା ଆଉ ଆଜିକାଲି ଯୋଉ ଦେଖୁ ଦେଖୁଛନ୍ତି ବାହାରୁଛି ମାାରିଦଉଛନ୍ତି କିଏ ପେଲି ଦଉଛି କି ନମ ଫୋପାଡି ଦଉଛି କି କାଟି ଦଉଛି ଚିରି ଦଉଛି ଏ ମା ଲଭ ପୁଣି ମ୍ୟାରେଜ ଟା ଗୋଟେ କ୍ୟାରି ହେଇଗଲାଣି କିଏ କେମିତି ବାହାହବ କେମିତି ରହିବ
ହୁଁ
କାହା ସହିତ କେମିତି ଘଟିବ ସବୁ ମାନେ ଗୋଟେ ଅଲଗା ପ୍ରକାର
ହଁ
ଆଉ
ଆଜି କାଲି ତ ମାନେ ନାରୀ ଟୋଟାଲି ସୁରକ୍ଷା ନୁହେଁ ସବୁ ତ ମାନେ ଛୋଟ ଛୁଆଙ୍କୁ ବି ସେ ଛାଡ଼ୁନାହାଁନ୍ତି
ହଁ ତ
ନାଇ ଘରୁ ବାହାର ତେ ବି କେମିତି ଛାଡିବୁ କୋଉଠି କଣ ସେଇ ମାନେ ଡର ଲାଗୁଛି
ଏଇଆ ତ ହଉ ଆଉ ମୁଁ ରଖୁଛି ଆଉ ପରେ କଥା ହବା ସନ୍ଧ୍ୟା ବେଳକୁ ଆଉ
ହଁ ହଁ ଧନ୍ୟବାଦ ହଁ ହଁ
ହଉ ହଉ